ହ୍ୟାଲୋ।
ହ୍ୟାଲୋ।
ହଁ, ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ, ଆଜ୍ଞା।
ହୁଁ ହୁଁ କୋଉଠୁ କହୁଥିଲେ? ମୁଁ କହୁଥିଲି କଟକରୁ ଭାଇ।
ଆଜ୍ଞା, ଜୟ ଜଗନ୍ନାଥ।
ଭଲ ଅଛନ୍ତି, ଭଲ ଅଛନ୍ତି?
ଆଜ୍ଞା ଭଲ ଅଛି ଆପଣ କେମତି ଅଛନ୍ତି? ଜଗନ୍ନାଥଙ୍କ କୃପାରୁ ଭଲରେ ଥିବେ ମୁଁ ଭାବୁଛି।
ହଁ ଭଲ ଅଛି ଆଉ ଖିଆ ପିଆ ସରିଲାଣି?
ହଁ ଆଜ୍ଞା।
ଆଚ୍ଛା ଆଚ୍ଛା କଣ ଖାଇଥିଲେ?
ଆଜ୍ଞା ଆ ରୁଟି ଡାଲମା।
ଆଚ୍ଛା ଆଚ୍ଛା। ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ଅଛି ଆଜ୍ଞା। ଘରେ ସମସ୍ତେ ବି ଭଲ ଅଛନ୍ତି। ଆଉ ଏବେ ତ ସ୍କୁଲ ଡୁଟି ଚାଲିଛି ସ୍କୁଲରେ ଡୁଟି କରୁଛି।
ଆଜ୍ଞା ଆଜ୍ଞା। ଆପଣଙ୍କ-ଅ ଟିଚର ଅଛନ୍ତି କି?
ନାଇଁ ମୁଁ ସ୍କୁଲ ବ ବସ୍ ଡ୍ରାଇଭର ଅଛି ଆଜ୍ଞା।
ଆଛା ଆଛା। ଆଉ ଏବେ ତ ପୁରୀ ଯିବ ନା?
ହଁ ନିଶ୍ଚିନ୍ତ। ଆଜ୍ଞା ଆଜ୍ଞା ରଥଯାତ୍ରା ଟାଇମ ତ ଆସିଗଲାଣି ପାଖେଇ ଗଲାଣି।
ହଁ।
ଆପଣ ଏବେ ଆସିଛନ୍ତି ବୋଧେ?
ନା ମୁଁ ଟିକେ ମୁଁ ଟିକେ ଭାଇ ପଳେଇ ଆସିଛିି ଏ ବାଙ୍ଗାଲୋର ପଳେଇ ଆସିଛି ତ ମାମାଙ୍କୁ ନବାକୁୁ।
ଆଜ୍ଞା।
ହଁ ଏଠୁ ଗଲା ପରେ ଦେନ୍ ଯିବି ଆଉ।
ଆଜ୍ଞା ନିଶ୍ଚିନ୍ତ ତ ଦଶ ଦିନ ବାହୁଡା ଯାତ୍ରା ଅଛି ବି। ସୁନାବେଶ ବି ଅଛି ଆପଣ ନିଶ୍ଚିନ୍ତ ଆସିବେ।
ହଁ। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ହଁ ଘରେ ଏ ଏ ଭାଇ ଭାଉଜ ଆଉ-ଉ-ଉ ପୁତୁରା ଝିଆରି ସବୁ ଅ ଅଛନ୍ତି ସାନ ଭାଇ ଆମ ବୋହୂ ପୁଅ ସବୁ ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ। ଆପଣ ତ ସ୍କୁଲରେ ରହୁଛନ୍ତି ଆପଣଙ୍କ ଭଲ ମଜା ଆଉ।
ହାଁ ହାଁ ସ୍କୁଲ ଡିସାବିଲିଟି ସ୍କୁଲରେ ଯୋଉ
ହଁ ହଁ ହଁ ପିକନିକ ବି ଯାଉ ଥିବ ନା ଛୁଆ ମାନଙ୍କ
ତୁ ହ୍ୟାଣ୍ଡିକ୍ୟାପ ପିଲାଙ୍କ ପାଖରେ ଏ କାମ କରୁଛୁ। ଏ ଡିସାବିଲିଟି ସ୍କୁଲରେ ମୁଁ ଜବ୍ କରୁଛି ଏବେ।
ହଁ ହଁ ଆଚ୍ଛା ଆଚ୍ଛା।
ପିଲାଙ୍କ ସାଥିରେ ରହିକି ବି ବହୁତ ଖୁସିରେ ରହୁଛି।
ହୁଁ ନନ୍ଦନ ହୁଁ ହୁଁ ମୁଁ କହିଲି ନନ୍ଦନକାନନ ବି ନେଇକି ଯାଇଥିବେ ତ?
ହୁଁ ନନ୍ଦନକାନନ ଆସୁଛୁ। ଆଉ-ଉ-ଉ ଏପଟେ ବି ଯାଉଛୁ ଆମେ ପ୍ରାୟତଃ-ଅ ବ ଗାଡେନ ମାଙ୍କରେ ପିକନିକ ପ୍ରୋଗ୍ରାମ ରହିଲେ ସେଇଆଡେ ଯାଉଛୁ।
ଆଜ୍ଞା।
ଆଉ ପୁରୀ ବି ପ୍ରାୟତଃ ଯାଉଛୁ-ଉ-ଉ ଆମର ବାଲିହରଚଣ୍ଡୀ, ଇ, ଇ କି-ଇ-ଇ ଯେମିତି ଆମର-ଇ କୋଣାର୍କ। ଏସବୁ ସବୁ ପିକନିକ ବୁଲୁଛୁ ଆଉ। ଯେତେବେଳେ ଯୋଉଠି ପ୍ରୋଗ୍ରାମ ପଲା ସ୍କୁଲ ର ସେମିତି ପିକ୍ନିକ ପିଲାଙ୍କୁ ନେଇକି ଯାଉଛୁ।
ହଁ ହଁ। ହଁ କଣ କ ଜୀବନଟା ତ ଏଆ ଆଉ। ହ ହସ ଖୁସି ସଂସାର ଆଉ ସଂସାରରେ ହ ହସି ଖେଳି ଆରାମସେ ବତେଇବାକୁ ପଡିବ। ହ।
ଆପଣ ଭଲ ଅଛନ୍ତି ତ?
ହଁ ହଁ ଭଲ ଅଛି
ଯାହା ହଉ ଜଗନ୍ନାଥ ପୁରୁବାରୁ ସମସ୍ତେ ସବୁଠି ଭଲରେ ଥାଆନ୍ତୁ ଆପଣ ନିଶ୍ଚିନ୍ତ। ଯୋଉ ବାଙ୍ଗାଲୋରରେ ଅଛନ୍ତି ତ ନିଶ୍ଚିନ୍ତ, ଆସିବେ ନିଶ୍ଚିନ୍ତ। ବାହୁଡା ଯାତ୍ରାକୁ ଆସିକି ଠାକୁରଙ୍କୁ ଦର୍ଶନ କରିବେ।
ଆଜ୍ଞା।
ସୁନାବେଶରେ ନିଶ୍ଚିନ୍ତ ଆସିକି ଠାକୁରଙ୍କୁ ଦର୍ଶନ କରିକି ଯାଆନ୍ତୁ।
ହୁଁ ଆପଣ ସ୍କୁଲ ରେ ଯେତେବେଳେ ଛୁଆଙ୍କୁ ସବୁ ନେଇକି ଯାଉଛନ୍ତି। ଆପଣଙ୍କୁ ବି ଲାଗୁଥିବ ହଁ ସେ ପିଲାଦିନ ଫେରିଆସ ଦେଇକି। ମୁଁ ବି ଟିକେ ପଢୁଥିଲି। ସେତେବେଳେ କିଛି ବି ଡର ଭୟ କିଛି ନଥିଲା, ବାବା ମାମା ସବୁ କିଛି ଥିଲା। ମାନଙ୍କ ପାଇଁ ଠିକ ନା ନାଇଁ?
ଆଜ୍ଞା ଆଜ୍ଞା। ସେ ସମୟ ତ ଆଉ ଫେରି ଆସିବନି ଆମେ ଖାଲି ଅନୁଭବ କରିବା କଥା ଆଉ।
ହଁ ବାପା ଯଦି ଦି ଦିଇ ଟଙ୍କା ବି ଦିଅନ୍ତି ସେଇଟା ଆମ ପାଇଁ ବଡ଼।
ସେ ସମୟ ଆଉ କୋଉଠି ଫେ ଫେରି ପାଇବା ଆମେ ସେଇ ପିଲାଦିନ ତ ଚାଲିଗଲା ଆଜ୍ଞା। ଯାହା ହଉ ସେତିକି ବି ହଁ ନିଶ୍ଚିନ୍ତ ମନେ ପଡିବନି କେମିତି ପିଲାଦିନ କଥା ତ ସମସ୍ତଙ୍କୁ ହିଁ ମନେ ପଡିବ।
ହଁ ଆପଣଙ୍କୁ ତ ବେଶୀ ମନେ ପଡୁଥିବ।
ପିଲାମାନଙ୍କ ସାଥିରେ ଆଟାଚ ରହିଛୁ ଯେହେତୁ ତ ଆଜ୍ଞା ସେଇ କଥା କୁ ବାର ବାର ମନେ ପଡିବ।
ହଁ। ଆଉ, ଖରାବେଳେ କଣ ଖାଇଥିଲେ?
ଖରା ବେଳେ ସ୍କୁଲରେ ଲଞ୍ଚ କରିଥିଲେ ଆମେ ସେଇ ଲଞ୍ଚ ଭାବରେ ଯାହା ଯେମିତି ମିଳିଥିଲା ଭ ଡାଲମା ଆଉ ଭେଜ ଆଉ ଏମିତି ଭଜା, ଫଜା ସବୁ ଯେ ଯାହା ଯେମିତି ମିଳେ ସ୍କୁଲରେ ସେଇଭଳିଆ ଆଉ।
ଆପଣଙ୍କ ପ୍ରପର ଘର ଟା ଭୁବନେଶ୍ୱର?
ନାଇଁ ଆଜ୍ଞା, ଆମ ପ୍ରପର ଘର ଅନୁଗୁଳ। ମୁଁ ଭୁବନେଶ୍ଵରରେ ଆସିକି
ଓ ହ ଅନୁଗୁଳ ତ ବହୁତ ବଢିଆ ବଢିଆ କମ୍ପାନୀ ସବୁ ରହୁଛି।
ହଁ ହଁ ଜିନ୍ଦଲ ଆଉ ନାଲକୋ ଏମିତି ସବୁ ବହୁତ ଗୁଡ଼ାଏ ଇଣ୍ଡଷ୍ଟ୍ରି ରହିଛି ଆଜ୍ଞା।
ହୁଁ କାହିଁକି ନା ମୁଁ ବି ନିଜେ ଅନୁକୂଳରେ କାମ କରିୁଛି ନଅ ମାସ।
ଆଜ୍ଞା।
ହଁ ଟାଟା ଷ୍ଟିଲରେ କାମ କରିୁଥିଲି ନଅ ମାସ କାମ କରିଛି ଆମର ସେଇଟା ଥିଲା ଆମର ଅ ସିଗ୍ନଟ ଇଣ୍ଡିଆ ଭେଣ୍ଡରଅ ଣ୍ଡରେ କାମ କରୁଥିଲି।
ଆଜ୍ଞା ଆଜ୍ଞା। ଆପଣ ଏବେ କୋଉଠି ଜବ୍ କରୁଛନ୍ତି ସାର୍
ମୁଁ ଏବେ ଅଛି ପୁନେରେ ଅଛି।
ଆଚ୍ଛା ଆଚ୍ଛା।
ହୁଁ ପୁନେରେ ଅସିଛି ବାଙ୍ଗାଲୋର ଆସିଥିଲେ ଟିକେ ବୁଲିବାକୁ ମମି ଆସିଥିଲେ ତ।
ଆଜ୍ଞା।
ମୁଁ ତ ନବାକୁ ଆସିଥିଲି ଘରେ ଛାଡିଦେଇକି ଛୁଟିରେ ଥିଲି ପଳେଇବି ଆଉ
ଏବେ ପ୍ରାୟତଃ ଓଡ଼ିଶା ଆସିବେ ବୋଧେ?
ହଁ ଯିବି ନା।
ହୁଁ ଆସନ୍ତୁ ରଥଯାତ୍ରା ଟାଇମ୍ ଚାଲିଛି ଆଉ
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଯିବି ଟିକେ ଯାହା ବିହେଲେ ବାହୁଡା ହୁଡ଼ି ସୁନା ବେଶକୁ ଟିକେ ଦେଖି ଦେଖି ତାପରେ ଯିବି ନା ଆଉ।
ହଁ ହଁ ହଁ ଆଜ୍ଞା ଆଜ୍ଞା।
ମହାପ୍ରଭୁ ବଡଦାଣ୍ଡକୁ ଆସିବେ କୋଉଠୁ କୋଉଠୁ କୁଆଡୁ କୁଆଡୁ ଦେଶ ସବୁ ବାହାରୁ ବି ଆସିବେ ସବୁ।
ହଁ ହଁ ହଁ। ଆଜ୍ଞା ଆମେ ତ ଏଇ ପାଖରେ ଭୁବନେଶ୍ୱର ପୁରୀ ଷାଠିଏ କିଲୋମିଟର ତାରେ ରହିକି ବି ପ୍ରାୟ ଯାଇପାରୁନେ ଏ ନିଉଷ୍ଟେ ଟାଇମ୍ ରେ ହେଲେ ଯାଇକି ଦର୍ଶନ କରିକି ଭଗବାନଙ୍କୁ ଆସିପାରିବା ଏଇଟା ତ ଆମର ଭଗବାନଙ୍କ ପ୍ରତି ଭଗବାନଙ୍କ ଆଶୀର୍ବାଦ ରହିଲେ ସବୁ କିଛି ଠିକ୍ ଠାକ୍ ହବ।
ଓହୋ। ଆଉ ଅବିକ ଫ୍ୟାମିଲି ନେଇ ରହୁଛନ୍ତି ନା ଏକା ରହୁଛନ୍ତି?
ନାଇଁ ମୁଁ ଅନମାରେଡେ ମୁଁ ଆଉ ମୋ ଭଉଣୀ ଦି ଭାଇ ଭଉଣୀ ଯାକ ରହୁଛୁ।
ଆଛା ଆଛା ଆଛା ହଁ ଫ୍ୟାମିଲି ରହୁଛନ୍ତି ଅନୁଗୁଳୁରେ ଆଉ।
ହଁ ଗାଁରେ ଫ୍ୟାମିଲି ରହୁଛନ୍ତି।
ଓହୋ। ଆଉ ବାହାରେ ରହିବାଟା ଭାରି କଷ୍ଟ ବୁଝିଲେ ଭାଇ? ଫାମିଲି ଛାଡି ବାହାରେ ରହିବା ଭାରି କଷ୍ଟ ନିଜେ ରୋଷେଇ କର। ଡୁ୳ଟି ତା ଭିତରେ ୱେକଲି ଅଫ ଥିବ ଟିକେ ରେଷ୍ଟ ନବା ସଫା ସଫି କରିବା। ତୋର ଭଲ ମନ୍ଦ
ହୁଁ ଆଜ୍ଞା ହଁ ସବୁ କିଛି ମ୍ୟାନେଜ କରିକି ନିଜେ ନିଜେ ଚଳିବା ତ ସେଇଟା ଆମ ନିଜ କର୍ତ୍ତବ୍ୟ।
ଓହୋ। ଦେଖାଯାଉ ଯାହା ଆମାର ହବ ଜୀବନ ଟା ତ ପାଇଛେ। ହସ ସେୟା ହିଁ।
ଯାହା ହଉ ବହୁତ ଭଲ ଲାଗିଲା ଏମିତି କାରିୟରେ ସମସ୍ତେ ଗ୍ରୁପଲି କଣ୍ଟାକ୍ଟ ରେ ଏଇଟା ମତେ ବହୁତ ଖୁସି ଲାଗୁଛି।
ଓହୋ। ଆଉ କାଲି କେତେବେଳେ ଡ୍ୟୁଟି ସାଙ୍ଗ?
ଫାଷ୍ଟ ଟାଇମ୍ ଯେ ମୁଁ କିଛି ଜାଣିନି। ପାରୁନି କାରିୟର କଣ କେମିତି ଆଉ। ନ ଜାଣିପାରିଲେ ଆପଣଙ୍କ ନମ୍ବର ସେଭ୍ କରି ରଖୁଛି ଆପଣ ମୋତେ ଟିକିଏ ଶିଖାଇଦେବେ କି ବତେଇଦେବେ ଆଉ।
ଆଚ୍ଛା ଆଚ୍ଛା ମୁଁ କହିଲି ଯୋଉ କାଲି କେତେବେଳେ ଡୁ୳ଟି ଅଛି?
ଡ୍ୟୁଟି ମୋର ଆଠଟାରେ ପ୍ରାୟତଃ ଗାଡ଼ି ଷ୍ଟାର୍ଟ କରୁଛେ ପ୍ରାୟ ସାଢ଼େ ଦଶଟାରେ ଅଫିସ୍ ପହିଞ୍ଚି ଯାଉଛି।
ହଁ।
ଆଉ ତାପରେ ପୁଣି ଚାଟାରେ ଏମିତି ଅଫିସ୍ କାମ ଯଦି ରହିଲା ରହିଲା। ନହେଲେ ଫ୍ରି ରହୁଚେ ଆଉ ଯଦି ଚାଟାରେ ପୁଣି ସ୍କୁଲ୍ ଛୁଟି ହେଇଯାଉଛି। ପ୍ରାୟ ଛୁ ଛଅଟା ସାଢେଛଅଟା ହୋଇଯାଉଛି।
ଅଁ, ହଁ, ମାନେ ଏଇଟି ବସେ ଆଉ।
ଆଜ୍ଞା, ଆଜ୍ଞା।
ଆମ ଆମେ ଧର କାମ କରୁଚୁ ଆଠ ଘଣ୍ଟା। ତୋମକୁ ସେଇଟା ଲାଗୁଥିବ ବାର ଘଣ୍ଟା କାହିଁକି ନା ଦି ଘଣ୍ଟା ଯିବ ଦି ଘଣ୍ଟା ଆସିବ।
ଆଜ୍ଞା।
ଅଁ, ହଁ ସେଇଟାକୁ ଏ ଦେଖେଇଆ ପଡିବ ନା।
ଆଜ୍ଞା।
ଆଉ ଗୋଟେ ଜିନିଷ ହଉଛି କଣ ମାନେ ଯେ କୌଣସି ଡ୍ରାଇଭିଂ ହଉ। ମାନେ ଆମେ ସିନା ଏଇଟା ସେଇଟା ଏମିତି କହି ଦଉଚେ। କିନ୍ତୁ ସେମାନଙ୍କ ଯୋଗୁ ହିଁ ଆଜ କାଲି ସଂସ୍ଥା ହିଁ ଚାଲିଚି ସବୁ କିଛି।
ଶିକ୍ଷା ହିଁ ସବୁ କିଛି ଆଗରେ ଆଜ୍ଞା।
ହଁ, ଆଚ୍ଛା। ଆଉ ଆଉ କଣ କୁହନ୍ତୁ?
ହୁଁ, ସବୁ ତ ଠିକ ଠାକ୍ ଆଜ୍ଞା। ଏମତି ଆପଣଙ୍କ କଣ୍ଟାକ୍ଟ ନମ୍ବର ସେଭ୍ କରି ରଖୁଛି। ନେକ୍ସ ଟାଇମ୍ ଯଦି
ଓ ହଁ ମୁଁ କହିଲି ଛୁଆକୁ ନେଇକି ଆଁ, ସ୍କୁଲ୍ ପିଲାଙ୍କୁ ନେଇକି କେବେ ପୁରୀ ଯାଆନ୍ତୁ ବୁଲାବୁଲି କରିକି ଆସ
ହଁ ନିଶ୍ଚିନ୍ତ ଯିବି। ଆମେ ତ ପ୍ରାୟତ ଆମର ପୁରୀରେ ଗୋଟେ ଅଛି। ଅଁ, ଅର୍ଗାନାଇଜେସନ୍ ସେମତିକି ସ୍କୁଲ୍ ପିଲା ପ୍ରାୟ ଯାଆନ୍ତି ସେଇ ସ୍କୁଲ୍ କୁୁ। ସେଇଠି ବି ଆମର ପୋଗ୍ରାମ୍ ଚାଲେ। ଆଉ କୋଣାର୍କରେ ବି ପୋଗ୍ରାମ୍ ଚାଲେ। ଏମତି ଯୋଉଠି ପ୍ରୋଗ୍ରାମ୍ ହୁଏ ସେଇଠିକି ଆମେ ଯାଉ ପିଲାଙ୍କୁ ନେଇ କି କାଇଁନା ଏ ସବୁ ଡିଶ ସାବିଲିଟି ପିଲା ତାଙ୍କ ମାନଙ୍କ ସାଥିରେ ଯିବାକୁ ପଡ଼େ। ପୁଣି ତାଙ୍କୁ କେୟାର୍ଲି ନେଇକି ଆସି ସିବାକୁ ପଡ଼େ। ଆଉ ସଂନସ ତାଙ୍କୁ ଏଁ, ନେଇକି ଯାଇକି ଆସିକି ପୁଣି ସ୍କୁଲ୍ ରେ ଆମର ଯି-ଯିଏ ଅଛନ୍ତି କୋନେଟୱର୍ କିମ୍ବା ଇନସିପେକ୍ଟର ଯିଏ ଅଛନ୍ତି ଯେମତି ତାଙ୍କ ମାନଙ୍କୁ ପୁଣି ହେଣ୍ଡଭର୍ କରିକି ତାପରେ ଗାଡ଼ି ଲଗ୍ ଲାକ୍ କରିକି ସବୁ କିଛି କରିକି ଆସିଲା ବେଳକୁ ଆମକୁ ପ୍ରାୟ ଟାଇମଲି ଓଭର୍ ଟାଇମ୍ ବି ହେଇଯାଏ। ତଥାପି ବି ଖୁସି ଲାଗେ।
ତୋମ ପୁରେ ତାପରେ ବି ମାନେ ବହୁତ ଗହଳି ରୁହେ ଆକ୍ଚୁଲି ଜାଗା ହିଁ ସେଇଆ।
ଭୁବନେଶ୍ଵର, ପୁରୀ, କଟକ, ଖୋର୍ଦ୍ଧା ଏମିତି ତ ପ୍ରାୟ ଗହଳି।
ହଁ ହଉ ଭାଇ ଭଲ ଲାଗିଲା ତୋମ ସହିତ କଥା ହେଇକି। କଲ୍ କାଟୁଛି, ଆପଣ ଯେତେଳେ ସୁବିଧା ହବ ଆପଣ କଲ୍ କରିବେ ଆଉ।
ନିଶ୍ଚିନ୍ତ କର କରିବି ଆଜ୍ଞା ଜୟ ଜଗନ୍ନାଥ ଆପଣଙ୍କୁ ବି ଭଗବାନ ଖୁସିରେ ରଖିଥାନ୍ତୁ। ଜୟ ଜଗନ୍ନାଥ।